ଆମ ଆଡେ ବର୍ଷା ଆଇଲାଣି ପୁଣି।
ଓ ହୋ। ଖାଇସାରିଲଣି?
ହଁ।
ଓ ହୋ।
ହୁଁ ତମର ମ କଣ କରନ୍ତି ତମର?
ମହାନ୍ତି।
ତମର ବା ମହାନ୍ତି ଟାଇଟେଲେ। ଏଠୁ କଣ କାଷ୍ଟ ତୁମର?
ଜେନେରାଲ।
ହୁଁ-ହୁଁ। ଜେର୍ନରାଲେ।
ହୁଁ।
ତା ହେଲେ ତ ଆମ ଜାତି
ବିଶ୍ୱାଳ।
ଆମର ବି ବିଶ୍ୱାଳ।
ନାଇଁ ଆମର ମହାନ୍ତି ତମର ବିଶ୍ୱାଳ ନାହିଁ ମ ସବୁ
ଓ ଆମର ଇଏ ଖଣ୍ଡାୟତ।
ଖଣ୍ଡାୟତ।
ଆଉ କୁହ ଯାହା ହେଲେ ଗୋଟେ ଟପିକ କୁ
ଶୋଇବୁ ଯା।
ହ୍ୟାଲୋ। ଯା ହେଲେ ଗୋଟେ ଟପିକ କୁହ।
ଟପିକ କଣ? ଆଉ ତ କେବେ ଯାଇଛ କୋଉଠିକି? ଟୁରିଷ୍ଟ ପ୍ଲେସ।
ଟୁରିଷ୍ଟ ପ୍ଲେସ କାହିଁ ନାହିଁ ମୁଁ ଏତେ ଆଉ ଛୁଆଗୁରା ଆମେ କୁଆଡେ ଯିବୁ ବାହାରକୁ।
ଛୁଆଗୁଡା
ହୁଁ।
ଛୁଆଗୁଡ଼ା ଆଜି ହିଁ ବେଶୀ ଆଜିକାଲି ଯାଉଛନ୍ତି।
ନା ମତେ ଛାଡୁନାହାନ୍ତି କୁଆଡ଼େ ମତେ।
ହଁ ହଁ ଭଲ ହେଇଛି ଆଉ ତମର କେ କେତେ ଭାଇ କେତେ ଭଉଣୀ? ଗୋଟେ
ମୋ ଭଉଣୀ ଦିଟା ମୁଁ ଗୋଟେ।
ଓ ହଁ।
ବଡ ଭଉଣୀ ବାହା ହେଇସାରିଲାଣି ଆଉ। ସାନ ଭଉଣୀ ଅଛି ଆଉ ବାହାଘର ହବ ଏହି ବର୍ଷ ବୋଧେ ଆଉ।
ବଡର ବାହଘର ହବ?
ବଡ ବାହା ହେଇସାରିଲାଣି।
ହଁ - ହଁ।
ସେ ତାର ଭଲପାଇଥିଲା ବାହାହେଲା।
ଓ ହଁ। ସାନ ଭଉଣୀ କଣ ପଢୁଛନ୍ତି?
ହଁ ତା ପ୍ଲସ୍ ଥ୍ରୀ ମୋ ବ୍ୟାଚ୍ ବା।
ହଁ ତମେ ପରା ଯାଆଁଳା ହେଇଛ।
ହଁ।
ମୁଁ କହିଲି ତମର ତମର ଆଉ ତମ ଭଉଣୀଙ୍କର ଦି ଜଣଙ୍କର, ଗୋଟେ ୱାଟସପ ପର୍ସନାଲ ୱାଟସପ୍ କୁ ମେସେଜ କରିବ ଫ ଫଟୋଟା ପଠେଇବ ସେଣ୍ଡ କରିବ, ମୁଁ ଦେଖିବି ମାନେ ତମେ ଦେଖିବାକୁ କେମିତିକା?
ଓ ହୋ ହଉ ଛାଡିଦେବି ଆଉ।
ମିଶୁଥିବ ନାଇଁ।
ହଁ ପ୍ରାୟ ମିଶୁଛି।
ହୁଁ- ହୁଁ ତାଙ୍କୁ ଥଣ୍ଡା ଜର ହେଲେ ତମକୁ ବି ହୁଏ? ତାଙ୍କୁ କିଏ ବାଡ଼େଇଲେ ତମକୁ କାଟିବ?
ନାଇଁ ଏମିତି ଆଉ କାଟିବ କି?
ଗୋଟେ ଫିଲ୍ମରେ ଦେଖିଥିଲି। ଗୋଟେ ଫିଲ୍ମରେ ଦେଖିଥିଲି ନା ଗୋଟେ ଭଉଣୀ କି କଷ୍ଟ ହେଲା ଆଉ କୃଷ୍ଣ କାବେରୀ ଗୋଟେ ଓଡିଆରେ ପିକଚର ଦିଏନି। ତାକୁ ମାରିଲେ ଆକୁ କାଟେ ସେମତିଆ
କଣ କରୁଛ? ଆଉ ତମ ମ୍ୟାରେଜ କଥା କଣ କହୁ
କଣ ହେଇଛି?
ତ ତମ ମ୍ୟାରେଜ କଥା କଣ କୁହ କେମିତି କଣ ହେଲା ସବୁ
ମ୍ୟାରେଜ ତ କେମିତି କଣ ହବ ମ୍ୟାରେଜ ଗଲେ ଦେଖିଲେ ବା ଆଉ। ଫାଇନାଲ୍ କଲେ।
ହଁ। ନା ମ ଏତେ ଆମେ ଜାଣିଚେ କି ଆଉ।
ଆଜ୍ଞା।
କହିଲି ଆମେ ଆଉ ଜାଣିଛୁ
ହଁ ଜାଣିବ ଆଉ ଜାଣିବା ବୟସ ଆସୁଛି ଆଗକୁ ଜାଣିବା କେମିତି କଣ ମ୍ୟାରେଜ ହୁଏ? ସେମିତି ତାଙ୍କର ଗଲେ ଦେଖିବାକୁ ତାପରେ ଆମର ଆସିଲେ ଦେଖିବାକୁ। ଫାଇନାଲ ଗଲେ ମ୍ୟାରେଜ ହେଇଗଲା।
ହୁଁ- ହୁଁ।
ହୁଁ।
କି ଗରମ ହଉଛି?
ଶୁଭୁନି।
ଗରମ ହଉଛି ବହୁତ୍
କାଇଁ ଆମ ଥଣ୍ଡା ଲାଗୁଛି।
ତମର ଏସି ଲଗେଇଥିବ ଆଉ।
ଉହୁଁ ନା ବାହାରେ ବସିଛି।
ଥଣ୍ଡା ଟା ଯୋଉ ଗରମଟା।
ବାହାରେ ବସିଛି ବର୍ଷା ଉଠେଇଲା ବସିଛି। ହୁଁ।
ଆଉ କଣ କହୁଛ କୁହ?
ହଁ ହଁ ମେଟ୍ରିକ କେବେ ଦେଇଥିଲ? ଏଇଟା ଫାଇଭ।
ନାଇଁ ତମର କେତେଟା ହବ କୋଡିଏ ରେ ନା
ଶୁଭୁନି କୋଡିଏଟା ଉଣେଇଶ ଟା ଏଟା ଉଣେଇଶ ଟା ହବ।
ଓ ହୋ ଆଉ ଗୋଟେ ତାହେଲେ ହବ?
ଆହୁରି ଗୋଟେ ଦରକାର କୋଡ଼ିଏ ଟା ହବାକୁ। ତମେ ଯଦି ପାରିବ କରିବ, ନହେଲେ ଆଉ କୋଉଠି ଦେଖିବା ଆଉ।
ଆଉ ଗୋଟେ ତମେ କରିବ ଆଉ।
ମୋର ଥିବ ଆହୁରି କେତେ ତିନି ଚାରିଟା। ତ ମୁଁ ଯାଇ ପାରିବ ତିନି ଚାରି ଟା କଲ।
ହୁଁ - ହୁଁ। ତମର ଏବେ କେବେ କେତେଟା ହେଇଛି?
ମୋର ମୋର ଏକୋଇଶ ଟା। ଚାରିଟା ମୋର ଜିରୋରେ କଟିଗଲା ମତେ ବାଧିଲା।
ଏ ଜଣେ ଭାଇଙ୍କୁ କଲ କରିଥିଲେ ସେ ଉଠେଇଲେଣି।
କହିକି କଲନି।
କହିକି କଲି ଯେ ଉଠେଇଲେନି ବା।
ଓ ହୋ।
ତାପରେ ଆଉ ରାଗ ଲାଗିଲା ଆଉ କଲିନି ତାଙ୍କୁ ଆଉ।
ହୁଁ- ହୁଁ ସେକେଣ୍ଡ ଟ୍ୟାକ୍ସ ତମର ଯୋଉ କମ୍ପ୍ଲିଟ ହେଲା ପରେ, ଥାର୍ଡ ଆସି ନାହିଁ କିଛି?
ନାଇଁ ଥାର୍ଡ କଂପ୍ଲିଟ୍ କାଇଁ ପଇସା ଆଇଛି ସେଇଟା କି ପଇସା ଆଇନି।
ପଇସା ଆସିନି?
ହ
ଓ ହୋ। ଖାଇକି ଆସିଲନି।
ପଇସା ଟା ଗୋଟେ ପେଣ୍ଟିଂ ଚାଲିଚି ବା।
ଓ ହୋ।
ହ
ମାନେ ଆକାଉଣ୍ଟକୁ ଆସୁନି ପେଣ୍ଡିଙ୍ଗରେ ସୋ କରୁଛି ଆପରେ।
ହୁଁ।
ଓ ହୋ କେତେ ଆସିଲାଣିି ଟୋଟାଲ?
ଟୋଟାଲ ହେରା ଚବିଶ ଛବିଶ ଖଣ୍ଡେ ଆଉ।
ହୁଁ- ହୁଁ ଖର୍ଚ୍ଚ ଉଠି ହେଲା ଆଉ।
ଖର୍ଚ ରିଚାର୍ଜ କରିଦବା ତ
କ
ଗୋ ଗୋଟେ ମୋବାଇଲରେ ବି କରିହବ କେତେ ଆଇଡି?
ହୁଁ- ହୁଁ। ନାଇଁ ଆଇଡି କରିକି କଥା ହବ ମଣିଷ।
କଥା ହବାକୁ ପଡିବ ଆଉ ଘରେ ବସି ଉ କଣ କରିବ ତମର ବା କେହି ନାହାନ୍ତି ଆଉ ପୁଣି କଥା ହେଲେ କଣ ହଉଛି?
ଶାଶୁ ଶଶୁର ଅଛନ୍ତି ନା। ଶଶୁର ସିନା କାମ କୋଉଠି କଣ କରିଚଉଛନ୍ତି, ରହୁନାହାନ୍ତି ଘରେ ଶାଶୁ ଟା ରହୁଛନ୍ତି।
ହଉଠୁ ସେ କଣ ଜାଣି ଦଉଛନ୍ତି କି କଣ କୁଆଡେ କଣ କଥା ହଉଛ ନା କଣ?
ଏତେ ଟାଇମ କଥା ହେଲେ ଯେ ନାହିଁ ସେ କହିବ ନା।
ହଁ ହଁ ଝିଅ ପିଲାଙ୍କ ସହ କଥା ହବ।
ତାପରେ ଏଥିରେ ଲାଉଡ ସ୍ପିକର ସିଷ୍ଟମ୍ । ଦେଇ ଦେଇ କଥା ହେଇଯା
ହଁ। ତ ମାନେ ସାଇ ତ ସାଇରେ ହୁଏ ନା ଏମିତି ଇଏଟା। ମୁଁ କହିଲି ସାଇ ଫାଇ ଅଛି ନା ଏମିତି
ଶିଖ ହୁଁ ପାଖ ଆଖ ଘର ଅଛି କିନ୍ତୁ ଘରେ କେହି ରୁହନ୍ତିନି ସବୁ ସମସ୍ତଙ୍କ ଘରେ ପୁଅ ବୋହୂ ମାନେ ସବୁ ବାହାରେ। ଓନ୍ଲି ଆମର ଆମ ମାନେ ଗୋଟେ ଆମର ଯୋଉ ଥାଆନ୍ତି ଟାଇଟେଲରେ ଏଇଠି। ଆଠ ଦଶଟା ଘର ଦଶଟା ଘର ଭିତରେ ବୋଧେ ବୋହୂ ଭିତରେ ମୁଁ ରହୁଛି ଆମ ଘରେ। ଆଉ ସମସ୍ତଙ୍କ ଘରେ ଦିଟା ତିନିଟା ଫ୍ୟାମିଲି କାହାର ତାଙ୍କର ରହୁନି ଘରେ ତାଲା ପଡୁଛି। ଆଉ ଯାହାର ସମସ୍ତେ ଅଛନ୍ତି। ଖାଲି ଶାଶୁ ଶ୍ୱଶୁର ଅଛନ୍ତି।
ଆଉ ତମକୁ କିଏ ଖାଇଆକୁ ପିଇଆକୁ ଦଉଛି?
ଶାଶୁ ଶଶୁର ଏ ଯେ ଅଛନ୍ତି କରୁଛନ୍ତି ଖାଉଛନ୍ତି ଖାଲି ଘରେ ଆଉ। କେବେ ପଳେଇ ଯାଉଛନ୍ତି ଶାଶୁ ପୁଅ ବୋହୂଙ୍କ ପାଖକୁ ପଳେଇ ଯାଉଛନ୍ତି ପୁଣି ଦି ମାସ ପଳେଇ ଆସୁଛନ୍ତି। ଏମିତି ହଉଛନ୍ତି। ହଁ ମୁଁ ମୋର ପୁରା ପର୍ମାନେଣ୍ଟ ଜବ କରିଦେଇଛି ଏଇଠି ଆଉ। ମୋର କୋଉଠି କି ଆଉ ମାନେ ଟ୍ରାନ୍ସଫର ହଉନି, ମୋର ଏଇଠି ହିଁ
ଟ୍ରାନ୍ସଫର ବି ଆଗରୁ ହବନି ଆଗକୁ ହବନି ଆଉ।
ନା ସେମିତି କାଇ ସୂଚନା ମିଳୁନି ହବାର ନାହିଁ।
ସେଇଠୁ କୋଉଠି ପୁରା ତମ ଗାଁ ନା କଣ?
ଆମ ଗାଁ ନା ହୁଁ ଆମ ଗାଁ ନା କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ ଗାଁ ଟା ହେଲା ଅଳାଭର୍।
କଣ ଅଳା
ଅଳାଭର।
ଅଳା ଭର।
ହୁଁ।
ଯୋଉ ମୋ ଦାଦା ଜଣେ ଅଛନ୍ତି କେନ୍ଦ୍ରାପଡ଼ାରେ।
ହୁଁ ହୁଁ।
ସେ ଚାକିରି କରିଛନ୍ତି ପୋଲିସ ଚାକିରି ଯୋଉ ଉଁ ଇଏରେ କଣ ଚାକିରି କହିଲି ନା ଅପକାରୀ
ଓହୋ ଅବକାରୀ ଚାକିରି କରିଛନ୍ତି।
ହୁଁ ହୁଁ।
ହୁଁ ହୁଁ।
ସେ ଟ୍ରାନସ୍ଫର ହେଇଯାଇଛନ୍ତି ସେଠିକି ଆଉ ଢେଙ୍କାନାଳ ରୁ
ଓହୋ।
କେବେ ଗଲେ ଦେଖିବା ଆଉ।
ହଁ।
କଣ? ଶୁଭୁନି।
ହଁ ତ ଶୁଭୁଛି ଏବେ।
ହେଲା ହଉ ତ ଦଶ ମିନିଟ ବୋଧେ ଆଉ ଟିକେ ଅଛି।
ସେୟା ଉପରେ କହି ହଉଛ ନା ଏମିତି।
କହି ଦଉଛେ ଆଉ।